ହାଲୋ। ହଁ ହଁ ହାଲୋ କୁହନ୍ତୁ ଏଇ ନମ୍ବର ଟା ଯୋଉ ଲଗଉଥିଲେ ତ?
ଆଜ୍ଞା।
ଏ ଯୋଉ ସମିଟି କରିନଥିଲେ ବୋଲି କହୁଥିଲେ ଯୋଉ ତ?
ଆଜ୍ଞା।
ହୁଁ, ହଁ, ହଁ ଏବେ ହେଲା?
ହୁଁ, ଏବେ ହେଲା।
ଆଚ୍ଛା। ହଁ କଣ କରୁଥିଲେ?
ବସିଚି ଆଉ, ଆପଣ କଣ କରୁଛନ୍ତି?
ମୁଁ ବସିଛି ଏଇ କାମ କରୁଛି ଆଉ।
କଣ ହେଇଚି?
ମୁଁ ବସିଛି, କାମ ସାରିକି ବସିଛି।
ଉଁ, ହୁଁ।
କଣ କରୁଛନ୍ତି?
ଆଜ୍ଞା।
ମୁଁ କହିଲି କଣ କରନ୍ତି?
ନା ମୁଁ ଏବେ ଷ୍ଟୁଡେଣ୍ଟ।
ସୁଡେ କଲେଜ୍ ହେଲାଣି?
ଆଜ୍ଞା।
କଲେଜ୍ ହେଇଗଲାଣି ବୋଧେ?
ଆଜ୍ଞା।
କୋଉ କଲେଜ୍? ହ୍ୟାଲୋ।
ହ୍ୟାଲୋ।
ହଁ, ହଁ ପଢୁଛନ୍ତି ନା?
ଆଜ୍ଞା।
ଆଚ୍ଛା, ଆଚ୍ଛା।
ଆପ ହ୍ୟାଲୋ।
ମା ହଁ, ହଁ
ହଁ ଭଏସ୍ କଟ୍ ହଉଛି ତ ଟିକେ।
ହଁ, ହଁ।
ହୁଁ, ମୁଁ ଏବେ ପ୍ଲସ୍ ଟୁ ସାରି ଡିପ୍ଲୋମା କରୁଛୁ।
ଡିପ୍ଲୋମା। ଏଇ କଟକ ଭୁବନେଶ୍ୱରରେ?
କେନ୍ଦ୍ରାପଡ଼ାରେ।
ଆଚ୍ଛା, ଆଚ୍ଛା। ଓ ହଁ। ଘରେ ସମସ୍ତେ ଅଛନ୍ତି ଭଲ?
ହୁଁ, ଘରେ ସମସ୍ତେ ଭଲ।
କୋଉ ବିଷୟରେ ଇଣ୍ଟ୍ରେଷ୍ଟେଡ୍ ଜାଣିବା ପାଇଁ ସବୁ?
ହୁଁ।
ହ୍ୟାଲୋ।
ହ୍ୟାଲୋ।
କୋଉ ବିଷୟରେ ଇଣ୍ଟ୍ରେଷ୍ଟେଡ୍ ଅଛନ୍ତି ସବୁ ଜାଣିବା ପାଇଁ?
ଆପ୍ ବିଷୟରେ କଣ ସବୁ ଆର ପିକ୍ଚର୍ ସବୁ ଇଏ ମୁଁ ଏବେ ନୂଆ କରିଚି ତ ଆପେ
ହୁଁ ହୁଁ।
ଇନଷ୍ଟଲ କରିଛି ଏବେ ନୂଆ ଚଲଉଛି ତ ଆପ୍ ବିଷୟରେ ଆପଣ ଯଦି କଣ ଜାଣିଛନ୍ତି କୁହନ୍ତୁ? ମାନେ କଣ ଆର ପ୍ରଫିଟ ଉପରେ କି କେମିତି କଲେ କଣ ଭଲ ହବ। କିଛି
ନା ଆ ପ୍ରଫିଟ୍ ବିଷୟରେ ତ ମତେ ନଲେଜ ନାହିଁ ମୋର ବି ନୂଆ ନୂଆ।
ଉଁ ହୁଁ।
ମୁଁ ବି ନୂଆ ନୂଆ ଏମିତି ଖାଲି ଟିକେ କଥା ହଉଚି ହଉଚି ଆଉ।
ଉଁ ହୁଁ ଆପଣ କଣ କରନ୍ତି?
ମୁଁ ମୁଁ ହାଉସ ୱାଇଫ ପୁଅ ଝିଅ ବାହାରେ ଆଉ।
ଉଁ ହୁଁ। ଆଉ ଆପଣଙ୍କ ଘର କୋଉଠି କି?
ପୁରୀ।
ଉଁ ହୁଁ। ଆଉ କଣ କୁହନ୍ତୁ?
କଣ ଖାଇଚନ୍ତି?
ଏଁ ଭାତ ଆଉ ଛୁଇଁ ଆଳୁ ତରକାରୀ ହେଇଥିଲା ସଜନା ଛୁଇଁ ଆଉ।
ଆଚ୍ଛ। ମୁଁ ଭାତ, ଡାଲି, ପନିର ଆଉ ପାମ୍ପଡ଼ ସେକି ଦେଇଥିଲି
ହୁଁ ହୁଁ ଓ ଶେକା ଛଣା ନୁହଁ।
ନାଇଁ ପନିର ଟା କ୍ୟାପସିକମ, ପନିର ଆଉ ଆଳୁ ଏଇଗୁଡା ସବୁ ଛାଣିଥିଲି ବହୁତ ତେଲ ଇଏ ହବ। ଯେତେ ତେଲ ଛାଣିବ ସେତେ ପେଟକୁ ଯିବୁ। ଏ ପାମ୍ପଡ ଟା ସେକିଦବା ଗୋଟେ ତ କମି ଯା
ତେଲ ମସଲା ଖାଇଲେ ଦେହ ଖରାପ ହଉଛି ।
ହଁ ସେଥିପାଇଁ ସେକି ଦେଇେଥିଲି।
ଆଉ ଆପଣଙ୍କ ହଜବେଣ୍ଡ କଣ କରନ୍ତି?
ହଁ ସିଏ ପାୱାର ହାଉସ ରେ ଅଛନ୍ତି ଇଲେକ୍ଟ୍ରି ଡିପାର୍ଟମେଣ୍ଟ।
ଉଁ ହୁଁ। ପୁଅ ହେରିକା କଣ ପଢୁଚନ୍ତି ଏବେ?
ନା ପୁଅ ଜବ୍ କରୁଚି, ଝିଅ ବି ଜବ୍ କରୁଚି।
ଉଁ ହୁଁ।
ଆଉ କଣ କୁହନ୍ତୁ?
ଆଉ
ଆଉ କଣ କୁହନ୍ତୁ ଆପଣ?
ଏବେ ସ୍ନାନ ପୂର୍ଣ୍ଣିମା ଗଲା ପୁରୀ ଯାଇଥିଲ?
ନା ଏବେ ଆସିନଥିଲି ଆମ ଏଇଠି ଆମ ଘର ପାଖରେ ଆଶ୍ରମ ଅଛି। ଆମେ ସେଇ ଟିକେ ରହିଥିଲୁ ଆଶ୍ରମରେ ଆଉ ଯାଇନୁ ଆଉ।
ଆଚ୍ଛା।
ଉଁ ଆଶ୍ରମରେ ଜଗନ୍ନାଥଙ୍କ ସବୁ ନୀତି କାନ୍ତି ହୁଏ ସେଇଟି।
ଓହୋ, ଆଉ ପୁରୀ ଏଇନେ ଯିବାର କିଛି ଯୋଜନା ନାହିଁ।
ଉଁ ହୁଁ ନା ପୁରୀ ନାହିଁ କିଛି ନାଇଁ ପ୍ଲାନିଂ ଏବେ। ଠାକୁରଙ୍କ ଡୋରି ଲାଗିଲେ ଯାହା ହବ
ହୁଁ
ମୁଁ ବି ଯାଇନି ମାତ୍ର ଥରିଏ ଯାଇଛି ଆଉ ଠାକୁରଙ୍କ ଡୋରି ଲାଗିଲେ ତେଣି ଦେଖିୟା ଆଉ
ରଜରେ କୁଆଡ଼େ ବୁଲା ବୁଲି ସବୁ ହେଇଥିଲା
ମହାବିନାୟକ ଯାଇଥିଲୁ ବୁଲିବାକୁ ରଜରେ
ଆଛା
ହୁଁ
ମହାବିନାୟକ ଚଣ୍ଡିଖୋଲ
ହଁ ଚଣ୍ଡିଖୋଲ ମହାବିନାୟକ ଆଜ୍ଞା
ହଁ ଚଣ୍ଡିଖୋଲ
ଆଗୁକୁ ଟିକେ ଗଲେ ନା କଣ ବିରଜା
ଉଁ
ଯାଜପୁରୁ ବିରଜା
ଯାଜପୁରୁ ସେ ଆହୁରି ବହୁତ ଆଗକୁ
ଆଛା
ଆପଣ ତ ପୁରା ଜଗନ୍ନାଥ ମନ୍ଦିର ଡେଲି ଆଉଥିବେ ବହୁତ ମନ୍ଦିର ପାଖେରେ ନା
ନା ମନ୍ଦିର ପାଖରେ ନୁହଁ ସବୁବେଳେ ବି କୋଉ ଯାଇ ହଉଛି ଯାଇହବନି
ଡିଷ୍ଟାନ୍ସ କେତେ ହବ ମନ୍ଦିର
ଆମର ଏପଟେ ଏ ଯୋଉ ଅଠନଳା ଏପଟେ ରହୁଛି
ଓଃ ଆ ଆଉ
ଗକୁ ରଥଯାତ୍ରା ହବ ରଥଯାତ୍ରା ପୁଣି ତାପରେ ବାହୁଡ଼ା
ହଁ
ସୁନାବେଶ ଠାକୁରଙ୍କର ଏମିତି ସବୁ ଚାଲିଲା, ତାପରେ ଭାଦ୍ରବ ମାସ ପର୍ବପର୍ବାଣୀ ସବୁ ଚାଲିବ ବାର ମାସରେ ତେଳସାତ ଆଉ
ଯିବାରେ ଅଛି ଦେଖିବା ଗୁଣ୍ଡିଚାରେ ଯିବା ଭିଡ଼ ତ ପ୍ରବଳ ତା ଭିତରେ
ହୁଁ ନା ଗୁଣ୍ଡିଚାରେ ମୁଁ କେବେ ଇଏ ଏପଟେ ଆମର ସବୁ ପାଖ ଲୋକମାନେ ସବୁ ଯିବେ ଦର୍ଶନ କରିବେ ଲେ ଲେଟ୍ ଟ୍ରେ ଯିବେ ରାତିରେ ଠାକୁରଙ୍କୁ ଦେଖିବେ
ସୁନାବେଶ ଦେଖିବେ ଆପଣ
ହୁଁହ
ଆଉ ଟ୍ୟାକ୍ସ କେତେ କଣ ପୁରଣ ହେଲାଣି ଆପଣଙ୍କର
ହଁ ହେଲାଣି ଆଉ
ହଁ
ତମେ ନୂଆ ଅଛ ବଧେ
ହୁଁ ନୂଆ ଯୋଇନିଂ
ଓଃ କେଇଟା କଲ୍ ଆଟେମ୍ଟ କଲଣୀ
ଦିଟା କଲ ମାତ୍ର ଆଟେଣ୍ଡ କରିଛି ଏଇଟା ସେକ ଏଇଟା ତିନ୍ ନମ୍ବର ଟା ଆପଣଙ୍କ ସହ କଥା ହଉଛି ଆଉ
ଆଛା
ରାତି ରୋଷେଇ କଣ ହଉଛି
ରାତିକି ରୁଟି ହବ ସେ ଡିନର ସବଜି ଅଛି କେହି ତ ଘରେ ଖାଆନ୍ତିନି ଆଉ ସମସ୍ତେ ବାହାରେ କ୍ୟାଣ୍ଟିନି ରେ ଖାଇଦିଅନ୍ତି ଦିନର ଯେଉଁ ତରକାରୀ ରଖିଦିଏ ଆଉ ରାତିରେ ରୁଟି ଟା କରେ ଆଉ କଣ ଟିକେ ଉଁ ଭଜା ଭୁଜି କରେ ନହେଲେ କ୍ଷୀର ଫିର ଏମିତି ହେଇଯାଏ ଆଉ
ଉଁ ହୁଁ ଆପଣଙ୍କ ଘରେ ଏକା ନା ସବୁ ତ ବାହାରେ ରହୁଛନ୍ତି ହୁଁ
ଏକା ରହିଲେ ମଧ୍ୟ ସମୟର ଅଭାବ ରୁହେ ଘର ଭିତର ଟିକେ ଟିକେ ଟିକେ ଟିକେ ଟିକେ ଟି କାମ ତା ପଛକୁ ତା ପଛକୁ ଲାଗି ରହିଥାଏ ଏମିତି କି ଦିନ ଆସେ ଦିପହରେ ଶୋଇବାକୁ ବି ସମୟ ହୁଏନି
ଘର କାମ ଆଉ ସବୁ ସେଇଆ
ହଁ
ଆଉ ଏଇଟା ବି ତ ଭଲ ପ୍ଲାଟଫର୍ମ ତା ଦେହରେ ଫାଙ୍କାରେ ଆପଣ କଥା ହେଇକି ଭଲ ଟ୍ଯାକ୍ସ କପ୍ଲିଟ କରିକି ଇନକମ୍ କରିପାରିବେ
ହୁଁ
ଆମେ ବି ସେଇଆ ଆମର ଏଇନା କଲେଜ ଛୁଟି ଅଛି ବୋଲି ଟିକେ ଫାଙ୍କା ନହେଲେ ସବୁବେଳେ କଲେଜରେ ଦଶଟ ରୁ ପାଞ୍ଚଟା ଆଉ ତାପରେ ବାହାରେ ବି ଆମେ ରହୁଛୁ ରୋଷେଇ କରିକି ନିଜେ ଖାଉଛୁ ଆଉ
ଓହୋ
ହୁଁ
ହଷ୍ଟେଲ ରେ
ନା ହଷ୍ଟେଲରେ ନୁହଁ ମେସରେ ରହୁଛୁ ନିଜେ ରୋଷେଇ କରିବି ଖାଉଛୁ ଆଉ ଏବେ ଛୁଟି ଅଛି ବୋଲି ଘରେ ଅଛି ଆଉ ଦି ଦିନ ପରେ ପଳେଇବି ଆଉ ଗଲେ ବି ଫାଙ୍କା ବି କଉଠି ମତେ ବି ବେଶୀ ହବନି ହଁ ଗୋଟେ ସାଙ୍ଗଟେ ଦେଇଥିଲା ଏଇ ପ୍ଲାଟଫର୍ମ କହିଲା ଭଲ ପ୍ଲାଟଫର୍ମ ଅଛି ତାପରେ ତାଠାରୁ ବୁଝିବାଝି ଏଥିରେ ଜଏନ୍ କରିଛି ଏବେ ନୂଆ
ଉଁ ହୁଁ ଜଏନ୍ କରିବା କେତେ ଦିନ ହେଲା
ଦି ଦିନ ହବ
ହଁ ହଁ ହୁଁ
ହ୍ୟାଲୋ
ହୁଁ
ଆଉ କଣ କୁହନ୍ତୁ
ରାତିରେ ଖାଇକି ଶୋଇବ ନା ପଢାପଢି ଅଛି
ନାଇଁ ରାତିରେ ଏଇନା ପଢାପୁଢି ନାହିଁ ଏବେ ଟିକେ ଛୁଟି ଅଛି ପଢାପୁଢି ଆଉ ହଉନି ଖାଇ ପିଇକି ଶୋଇବା ଆଉ କଣ
ଆଛା ହଁ ହଉ ରଖୁଛି ଜୟ ଜଗନ୍ନାଥ
ଜୟ ଜଗନ୍ନାଥ